ହାଲୋ।
ହାଲୋ। କଣ କରୁଚ?
କଣ କରୁଛ? ଏଇଠି ବସିଥିଲି ଆଉ।
ମେ ଓ ମୁଁ ଏଇନା ଶୋଇକି ତ ଉଠିଲି ଆଉ।
ଶୋଇକି ଉଠି ପଇଲଣି-ଇ-ଇ? ମୋ ପୁଅକୁ ଶୁଆଇଲି ତାପରେ ତା ପାଇଁ ସେରଲାକ ଟିକେ କଲି ଓ ଏଇ-ଇ-ଇ ଭେଜିଟେବୁଲ ଉପମା ଟିକେ କଲି। ତାପରେ ଏଇଠି ବସିଛି ରେ ଥିଲେ ତ ହଁ।
ଓହୋ ଏବେ ସବ ସବୁ ପନିପରିବା ପକେଇକି ଓ ହୋ।
ପନିପରିବା ହେଲେ ବିଟ, ଗାଜର ଉଁ-ଉ-ଉ ଆଳୁ।
ଉଁ ହୁଁ।
ବିଟ କୁ ଗାଜର ଟିକେ ପକେଇଲେ
ଓହୋ ଇଏ ଭାଉଜ ଭିଶାଲ ଯି ତ-ଅ-ଅ ଆଗରୁ ଆମ ଦେଶ ଯେମିତି ଥିଲା ଏବେ ଯାହା ହେଲେ ବି ପରିବର୍ତ୍ତ ନ ହେଇଛିନା ସବୁ କ୍ଷେତ୍ରରେ ଶିକ୍ଷା କ୍ଷେତ୍ରରେ ହଉ ଗମନାଗମନ କ୍ଷେ ତ୍ର ରେ ହଉ ସ୍ୱାର୍ଥ କ୍ଷେତ୍ରରେ ହଉ ଏମିତି ସବୁ ହେଇ
ହୁଁ।
କିଛି ହଉଥିଲା ବିଭିନ୍ନ ପ୍ରକାର କୁସଂସ୍କାର ହବା ଚାଲୁଥିଲା ଏବେ ଆଉ ହେରା ହଉଚି କି ବିଭିନ୍ନ ପ୍ରକାର ଆ ଆଇନ କାନୁନ ହକା ହେଇକି ତାକୁ ଏବେ ଏ ମାନେ ନିଷ୍କାସିତ କରାଗଲାଣି। ତାପରେ ଏଇ ଯୋଉ ନେଇକି ଯୋଉ ଖୋ ଖଟଉଥିଲେ ଯୋଉ ଦାଦନ ଶ୍ରମିକମାନେ ତା ବାରେ କଣ
ହଁ।
ହୁଁ।
ଆଉ ତମେ ଆଉ କିଛି ଜାଣିଚ କି ଆଗ ଯୋ କୁସଂସ୍କାର ହକା ହଉଥିଲା।
ଏଇ ଯୋଉ ଛୋଟ ପିଲା ଥିବେ ଛୋଟ ପିଲା ବେଳୁ ବାହାଘର କରିଦେବେ ଖଣ୍ଡେ ବି ହେଟା ବାଲ୍ୟବିବାହ।
ଅ ସବୁ
ହାଲୋ।
ସବୁ କହୁଥିଲେ କିଛି ଗୋଟେ ଥିବ ଯେମିତିକି ଅ ମନେକର ଏଇଠି ରାତିରେ କରନ୍ତି ତ ସେଇ ସମ କହିଲ ମନେକ ବିଲେଇରେ ଯାଉଚି ରାତିରେ ତମେ ଜାଣିଥିବ ବିଲେଇ
ହୁଁ।
ହୁଁ।
ତ ଆଗରୁ କଁ ହଉଥିଲା କହିଲ ସେମିତି ବିଲେଇ କ ଏମତି ବାଇଆ ମାନେ ଏମତି ଯାଉଥିବେ ସେମାନେ ମନ୍ଦିରକୁ ପୂଜା ହେ କରିବା ପାଇଁ ତ ବିଲେଇ ହକା ଏମିତି ଆସ୍ ସିବେ ସେ ତାଙ୍କ ଜୋଳ ଆଖିଟି ତାଙ୍କ ଜଳୁ ଥିବ ନା ତ ସେଥିପାଇଁ ଲୋକମାନେ ଭାବିବେ କି ଲୋକମାନେ ଭାବିବେ କି ଏତେ ରାତିରୁ ଆସିଲେ ମାନେ ସବୁ ଏମତି ହିଂସ ଜନ୍ତୁ ହବ। ବା ବୁଲୁଛନ୍ତି। ଆ ଅନ୍ଧବିଶ୍ଵାସ ତ ଏମିତି ହେଇ କି ଧୀରେ ଧୀରେ ଏ ସେଇ ଟାଇମରେ ସେ ସମୟରେ ଏମିତି ହେଇଥିବ କି ଆଗରୁ ଏମିତି କିଛି ନଥିଲା କି ଝିଅ ମାନେ ଏମିତି ଛୁଆଁ ଦିହକା ହେଲେ କି ଯାଇପାରିବ ମନ୍ଦିର ବୋଲି ସେମିତି କିଛି ନଥିଲା କିନ୍ତୁ ଏ ଏମ୍ ଏମତି ହବା ଦ୍ଵାରା ଅ ସେମାନେ କଣ ହେଇଥାଏ କହିଲ ମନେକର ରକ୍ତକୁ ହିଂସ ଯେତିକି ଜୀବ ବାଘ ହେଇଗଲା ସିଂହ ହେଇଗଲା ଏରା ସବୁ କଣ ରକ୍ତ ଦେଖିଲେ ତାଙ୍କୁ ଟିକ୍ ଟିଏ ମାନେ ବାସ୍ନା ବାରିକି ସିଏ ପଳେଇ ଆସିବେ ନା। ତ ସେଥିପାଇଁ ସେମାନେ ଝିଅ ମାନଙ୍କୁ ସୁରକ୍ଷିତ୍ କରିବା ପାଇଁ ସେମାନେ ଆମ ମନ୍ଦିର ଯିବାକୁ ମନା କରିଦଉଥିଲେ ତାପରେ ଧୀରେ ଧୀରେ ସେ ତାକୁ ପ୍ରଥାରେ ପରିଣତ ହେଇଗଲା କି ଏମିତି ଛୁଆ ଦିହ ବାହାହେଇଥିଲେ ଆଉ ଯିବନି ମ ସାରା ବୋହୁତ ଅଛି ନା। ତମେ କିଛି ଜାଣିଚ?
ହୁଁ ଏମିତି ଅଲଗା ବି ସାତ୍ ତ ଦିନ ଯାଇ ଛୁଇଁବନି କୁଆଡେ ରହିବ ମୁଣ୍ଡ ସଫା କରିକିନା ଗା ଏବେ ବି ଅଛି ଯେ ଏଇ ବ୍ରାହ୍ମଣ କାଷ୍ଟ ଘରେ ବି
ଓହୋ ଜାତି ଅଲଗା ଜାତିର ବ୍ରାହ୍ମଣ ତାପରେ ଆ ଯେତିକି ଆଗୁରୁ ଆଗୁରୁ ଜାଣିଚ ନା ନାଇଁ ଆମର ଯେତେବେଳେ ମଣିଷ ସମାଜ ଧୀରେ ଧୀରେ ମାନେ ଗଢି ଉଠିଲା ସେ ଯୋଉ ଜାତି ପ୍ରଥା ଏଇ କୁସଂସ୍ କାର କିଛି ବି ନଥିଲା ଧୀରେ ଧୀରେ ଆଗରୁ କଣ କହିଲ ଆମେ ସମସ୍ ସ୍ତେ ଆକ ମିଶିକି ସବୁ ଜିନିଷ ଖାଉଥିଲେ ଯାହାବି ଯାହା ହେଲା ଭାଗ୍ ଗ କରି ଖାଉଥିଲେ ସବୁ ମିଶି କରୁଥିଲେ କିନ୍ତୁ ଧୀରେ ଧୀରେ କଣ ହେଲା କହିଲ ଯେତେବେଳେ ଆମେ ସବୁ କାମ ଜାଣିଲେ ଫସଲ କରିବା ଜାଣିଲେ ତାପରେ ବିଭିନ୍ନ ଯୋଉ ହେଇଗଲା ରୂପା ହେଇଗଲା ଏସବୁ ବିଷୟରେ ଯେତେବେଳେ ଜାଣିଲେ ତ ସେଇଟା ହତ୍ୟାର୍।
ହୁଁ।
ଚେଷ୍ଟା କଲେ ତ ସେଥିପାଇଁ କିଏ ସବୁକୁ ମାନେ ଅଧିକ ରଖିବ ସାରିକି, ସେଥିପାଇଁ ଜାତି ପ୍ରଥା ଆରମ୍ଭ ହେଲା। ଆଉ ତମେ ଜାଣିଥିବ ଆମର ଏଠି ସବୁ ସମାଜ ହେରିକା ସୃଷ୍ଟି ହେଇଥିଲା। ଯୋଉ ଆମର ଏଇ ଯୋଉ କୁସଂସ୍କାର ହେରକା ବିରୋଧ କରିବା ପାଇଁ ଜାଣିଚ? ନା ଜାଣିନ?
ନା।
ହ୍ୟାଲୋ। ଜାଣିନ? ଆ ମୁଁ କହୁଚି ଶୁଣ। ହଁ। ଆଗୁଆ ଜାଣିଚ କଣ ହେଇଥିଲା? ମାନେ ଆମର ବିଭିନ୍ନ ପ୍ରକାର ସମାଜ। ଯେମିତି ବ୍ରାହ୍ମ ସମାଜ ହେଇଗଲା ତାପରେ ଏ ପ୍ରାର୍ଥନା ସମାଜ ଅ ତାପରେ ଆହୁ ହୁରି ଏମତି ତାପରେ ଯୋଉ ରାଧା ରାମକୃଷ୍ଣ ମିଶ୍ର ଯୋଉଟା କି ସ୍ଵାମୀ ବିବେକାନନ୍ଦ କରିଥିଲେ। ଏମିତି ବହୁ ହେଇଥିଲା। ଆମର ଆଗରୁ ଯୋଉ ଯୋଉ ଆମ୍ ଯୋଉ ଯାହା ଏମତି ଏବେ ଯୋଉ କରି କନ୍ୟା ଭ୍ରୁଣ ହେରିଆ ହେଇଗଲା। ତାପରେ ଯୋଉ ଅ ବାହା କରିଦେଇଥିଲେ ବାହା କରିଦଉଥିଲେ ଅଳ୍ପ ବୟସରୁ ବାଳିକା ବିବାହ ଏ ସବୁକୁ ପ୍ରଥା କୁୁ ରୋକିବା ପାଇଁ ଏ ଏହି ସବୁ ସମାଜ୍ ଯୋଉ ଗୁଡାକ ଷ୍ଟାଟ୍ ହେଇଥିଲା। ତାପରେ ଧୀରେ ଧୀରେ ଏମିତି ସବ୍ ବୁ ହେଲା। ତାଙ୍କର ଯେତିକି ମାଜୁଥିଲେ ସବୁ ସମାଜର ଜଣେ ଜଣେ ମୁଖ୍ୟ ଥିବେ ନା ନାଇଁ। ମୁଖ୍ୟ ଥିଲେ ତା ସାଙ୍ଗକୁ ତାଙ୍କର ସହ ପା ପାଠି ବି ଥିଲେ। ତ ସେମାନେ ସମସ୍ତେ ମିଶିକି ଏସବୁ ବିରୋଧ କରୁଥିଲେ। ତାପରେ ଆମେ ଆଗରୁ ତମେ ଜାଣିଥିବ ଇଂଗ୍ରେଜ ମାନେ ଶାସନ କରୁଥିଲା ନା ନାଇଁ। କେ ଦୀ ଦୀର୍ଘ ଶହେ ବର୍ଷ ଶାସନ କଲେ ଇଂଗ୍ରେଜ ମାନେ ଆମ ମାନଙ୍କୁ। ତ ସେ ଯୋଉ ସେମାନେ କଣ ଜଣେ ସରକାର ଆସିକି ରହିଲେ ସେମା ସିଏ କଣ ସାରା ଜୀବନ ପାଇଁ ଶାସନ କରୁଥିଲେ କି। ତାଙ୍କର କିଛି କାର୍ଯ୍ୟ କାଳ ଥିଲା। ତ ସେଇ ଭିତରେ ବି ସେମାନେ ଆମର ଏଇ ଯୋଉ ହଁ ଆମର ଯେମିତି ବ୍ରହ୍ମ ସମାଜ ଏବେ ଯୋଉ କହିଲି, ତାଙ୍କର ଥିଲେ କିଏ କହିଲ? ରାଧା ରାଜା ରାମମୋହନରାୟ। ସିଏ ଏ ଏଇ ଯୋଉ ଇଂଗ୍ରେଜ ଜଣେ ତାଙ୍କର କିଏ କହି ଲ ୱିଲିୟମ ବେଣ୍ଟିଂଙ୍ଗ। ତାଙ୍କ ସହିତ ମିଶିକି ସତୀ ପ୍ରଥାକୁ ମେ ଇଏ ପ୍ରତ୍ୟାହାର କରିଥିଲେ। ସତୀ ପ୍ରଥା ବଲେ କଣ ଜାଣିଚ?
ହଁ।
ଦେଖୀ କଣ କହିଲ?
ସତୀ ପ୍ରଥା
ଜାଣିଚ ନା ଜାଣିଚ ନା ଜାଣିନ?
ମୁଁ ଜା
ଜାଣିଚ ନା ନାଇଁ କହୁନ। ପ୍ରଥା ବଲେ କଣ କ
ନାଇଁ।
ଜାଣିଚ ନା ନାଇଁ କହୁନ ମୁଁ । ହଁ ହାଲୋ। ଉଁ ମାନେ ଆଗ କଣ ହଉଥିଲା କହିଲ? ହୁଁ, ଶୁବା ଯାଉଚି ତ? ହ୍ୟାଲୋ। ହଁ ମୁଁ କହିଲି ଆଗରୁ କଣ ହଉଥିଲା କହିଲ? ଅ ଉଁ ଆଗରୁ କଣ ହଉଥିଲା କୁ ତମକୁ ଶୁବୁଚି ନା ଶୁବୁନି?
ଆରେ ମତେ ଶୁବୁଚି। ତମେ ଖାଲି ଶୁବୁଚି ନା ଶୁବୁନି କହୁଚ।
ହଁ ମତେ ବା ଶୁଭୁଚି ତମକୁ ପଚାରିଲି।
ହଁ ମୁଁ ହଁ କରୁଚି ବା।
ଉଁ ହୁଁ। ଆଗରୁ କଣ ହଉଥିଲା କହିଲ? ଅ ଏକରେ ତ ଛୋଟ ଛୁଆ ବେଳୁ ବାହାରୁ ବାହା କରିଦେଉଥିଲେ ହେଲା। ବାହା କରି ସାରିଲା ପରେ ମନେକର ସ୍ଵାମୀଙ୍କର ଡେଥ ମାନେ ମୃତ୍ୟୁବରଣ କଲେ ସ୍ତ୍ରୀ ମରିବା ଆଗରୁ।
ହୁଁ
ସିଏ ମରିଗଲା ପରେ ହଁ ତ ସିଏ ମରିଗଲା ପରେ ଇଏ ଯିଏ ବାହା ହେଇଥିବ ମାନେ ସେଇ ପୁଅ ଟାକୁ ଯିଏ ବାହା ହେଇଥିବ ତା ସତୀ କୁ ପ୍ରମାଣ କରିବା ପାଇଁ ସେଇ ଯୋଉ ଚିତାରେ ଜଳୁଥିବ ତାକୁ ଜିଅନ୍ତା ନେଇକି ଜାଳିଦେବେ। ତ ଏଇଟା ହଉଛି ସତୀପ୍ରଥା। ଆଗରୁ ଏମିତି କରୁଥିଲା ଏମିତି କରିବା ଦ୍ଵାରା ସତୀ ପ୍ରଥା ମାନେ ଗୋଟେ ସ୍ତ୍ରୀ ମାନେ ପ୍ରକୃତରେ ପବିତ୍ର ପ୍ରକୃତରେ ସତ ବୋଲି ଏମିତି ତାର ପ୍ରମାଣ କରିବା ପାଇଁ ଏମିତି ସବୁ ଗୋଟେ ଥିଲା।
ନାଇଁ ତାପରେ ବି ସ୍ଵାମୀ ମରିଗଲେ ସ୍ତ୍ରୀ କି ବି ଲଣ୍ଡା କରିଦଉଥିଲେ କୋଉଠି?
ହଁ ଲଣ୍ଡା ତ କରୁଥିଲେ ତାପରେ ହଁ ତାପରେ ବି ବିଭିନ୍ନ ପ୍ରକାର ଥର ଦଣ୍ଡ ବ୍ୟବସ୍ଥା ବି ଥିଲା କାହା ସହିତ ମିଶିବନି ଏଇ ଜାଗାକୁ ଯିବନି ଏମାନଙ୍କୁ ଛୁଇଁବନି ଘରେ ରହିବଥିଲା।
ହୁଁ ଦେଖ ଦେଖିବ ଯେତିକି ମାନେ ଯଦି ଆମେ ଅତୀତକୁ ଯିବ ଦେଖିବ ଯେତିକି ବା ର ସବୁ ଝିଅ ମାନଙ୍କ ବାହାରିବ ଝିଅ ହେଇଗଲା ସ୍ତ୍ରୀ ଲୋକ ଲୋକ ମାନଙ୍କ କେବେ ବି ପୁରୁଷ ଲୋକମାନଙ୍କ ପାଇଁ ହିଁ ନାହିଁ
ହୁଁ ଏବେକୁ ଏବ ଏଇଟି ସୁବିଧା ଆଗରୁ କଣ କିଛି ନାହିଁ।
ଆଗରୁ ଏବେ ଏବେ ସବୁ ବା ସମାଜ ବଦଳିଲାନି ଏବେ ବି ଚାଲିଛି। ଜାଣିଚ ନା ନାଇଁ ସବୁ ଦେଖିବ ତମେ ଟିଭି ହକାରେ ଦେଖିବ। ଅ ସବୁ ଛୋଟ ଛୁଆ ମାନଙ୍କୁ ଝିଅ ଯଦି ଜନ୍ମ ହେଲା। ଛୋଟ ଛୁଆ ମାନଙ୍କୁ ନେଇକି କୋଉଠି ପକେଇ ଦେଇଥିବେ ନହେଲେ ଏ ଯୋଉ ତି ଏ ହୁଁ ମାନେ ଅଳ୍ପ। ନେଟ ନେଟ ଉପରକୁ ଆସ ନେଟ ଉପରକୁ ଆସ।
କହିଲେମ ହେମିତି କଣ ହ୍ୟାଲୋ?
ଆରେ ନେଟୱର୍କ ଉପରୁକୁ ଆସ।
ହଁ ଅଛି ପା।
ହୁଁ କୁହ।
କହିଲି ସମସ୍ତେ କଣ ସେମିତି କରୁଛନ୍ତି କି କା ହୃଦୟ କଣ କିଏ କଣ?
ନାଇଁ କିନ୍ତୁ ଅଛି ତମେ ତାହେଲେ ଦେଖୁନ ନିଉଜ ହେରିକରେ ଦେଖିବ।
ନାଇଁ ପକେଇ ଦଉସ ମୁଁ ଦେଖୁଛି ଯେ କଣ ସମ ତ ଏମିତି ପକେଇଦ କି ଏମିତି କେତେଟା ପକଉଛନ୍ତି ନା ଆଉ।
ହୁଁ କିନ୍ତୁ ଏବେ ବି ଚାଲିଛି ହେରା।
ହଁ ଚାଲିଛି ତ ଆଜି ମାନଙ୍କୁ ଭଲ ପାଉନାହାନ୍ତି ପୁଅ ହେଲେ ଖୁସି ହେଇଯାଉଛନ୍ତି ସବୁ
ହଁ ପୁଅ ହେଲେ ଦେଖୁଛ ନାଇଁ କେତେ କଣ ଉଷା ବ୍ରତ ଅ ପିଠା ପଣା କରି କି ସବୁ ବିକି ମାନେ ଗାଁ ଗାଁ ବାଟିବା କେତେ? କେତେ କଣ ଝିଅ ହେଲେ କିଛି ନାଇଁ।
ସେ ଭାବୁଛନ୍ତି ପରା ପୁଅ ହେଲେ ତାଙ୍କ ବଂଶ ଆଗକୁ ବଢିଲା। ମୁଁ କେତେ ଜଣଙ୍କଠୁ ଏଇଟା ଶୁଣିଛି କିନ୍ତୁ।
ହଁ ନାଇଁ ଏଇଟା ସତ ଏକ୍ଟୁଲି ହଁ।
ହଁ ତା ବୋଲି ନାଇଁ ତା ବୋଲି ଝିଅ। କୁ ନିନ୍ଦା କରିବା ନଷ୍ଟ କରିଦବା ଏମିତି ହବ କି ଆଉ।
ହୁଁ। ଝିଅ ହବୁ ଯଦି ଝିଅ ଟେ ଯନ୍ମ ହେଲା ବୋଲି ବି ଝିଅ ମାନଙ୍କୁ ହିଁ ସେଇ ସ୍ତ୍ରୀ ଲୋକ ଟାଙ୍କୁ ହିଁ କହିବେ କି ତମେ ତୁ ଅଲୋ କ୍ଷଣୀଟା ତୁ ଏଇଟା ତୁ ସେଇଟା ତୋ ଯୋଗରୁ ଝିଅଟେ ଦେଖିଲା ଆସିକି ପୁଅ ଟା ଯୋଗୁ ରୁ ହେଇଥାଏ କିନ୍ତୁ ପୁଅ ଟାକୁ କେହି କିଛି କହିବେନି।
ସେଟା କେହି ଭାବିବେନି ସମସ୍ତେ ଏମିତି ହୁଁ। ହଉ ଆଉ କଣ କହିବ ଏତି କି?
ନା ମ ଥାଉ ପରେ କଥା ହବା ରଖୁଛି।
ହୁଁ।